ହାଲୋ।
ନମସ୍କାର୍ ମ୍ୟାଡ଼ାମ୍।
ନମସ୍କାର୍ ଜୟ ଜଗନ୍ନାଥ କେମିତି ଅଛନ୍ତି ଆପଣ?
ସୁପ୍ରଭାତ ମୁଁ ଭଲ ଅଛି।
ଆଉ ତମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି ଆପଣ କେମତି ଅ ଛନ୍ତି କୁହନ୍ତୁ ଘର ଲୋକ କେମିତି ଅଛନ୍ତି?
ନା ମୁଁ ଘର ଲୋକ ସବୁ ଭଲ ଅଛନ୍ତି ମୋ ଦେହ ଟିକେ ଖାଲି ଖରାପ୍ ହେଇଗଲା ବେଶୀ ଜୋର୍ ରେ। କାରଣ ବର୍ଷାରେ ଯଉ ଠିଆ ହେଇ ଥିଲି ନା। ତ ଦେହ ଟିକେ ଅଧିକ ଜୋର୍ ରେ ଖରାପ୍ ହେଇଗଲା ମୁଁ କଥା ବି କହିପାରୁନି ଭଲ୍ ସେ।
ଥଣ୍ଡା ହେଇଯାଇଚି ନୁହଁ?
ଜୋରେ ଥଣ୍ଡା।
ଆଉ ଥଣ୍ଡା ପାଇଁ କିଛି ଔଷଧ ପତ୍ର ଖାଇଲେଣିି ଘରୋଇ ଔଷଧ କିଛି?
ତୁଳସୀ ପତ୍ର କୁ ମହୁ ମିଶେଇ ଖାଇଥିଲି। ମାନେ କାଶ ଟିକେ ଜୋର୍ ରେ ହଉଚି ନା ତ ସେଥିରେ କମିଯିବ ନା।
ହଁ ନହେଲେ ଟିକେ କାଢା ବନେଇକି ଖାଇପାରିବେ।
। ସକାଳୁ ସକାଳୁ କଣ ଖାଇଚନ୍ତି?
ନାଇଁ କିଛି ଖାଇନି ତ ଉଷୁମ୍ ପାଣି ପିଇଚି ତାପରେ ଆଜି ରବିବାର୍ ଟା ଅଛି ଆଉପଟେ ବର୍ଷା ହଉଛିଊ ତ ଆମେ ଭାବୁଥିଲୁ କଣ ଖାଇବୁ ନେଇକି ଟିକେ ଡିସକସ୍ କରୁଥିଲୁ।
ଆପଣଙ୍କ ସାଇଡ୍ ରେ ଆଜି ବର୍ଷା ହେଇଚି ଆମ ସାଇଡରେ ତ କାଲି ବର୍ଷା ହେଇଥିଲା।
ଆମର ତିନି ଦିନି ହେଲାଣି ବର୍ଷା ହଉଚି ଛାଡୁଚି ଏମିତି।
ଆମର ବି ସେଇଭଳିଆ ହଉଚି କିନ୍ତୁ ଆଜି ଟିକେ ସକାଳୁ ପୁରା ପାଗ ଟା ଦେଇଚି କିନ୍ତୁ ତଥାପି କାଉଁଳିଆ ପାଗ ଟିକେ ଦେଇଚି ବର୍ଷା ତ ହେଇନି ହବାର ଚାନ୍ସେସ୍ ଅଛି। ଠାକୁରଙ୍କୁ ଡାକୁଚି ଆଜି ନ ହଉ ଟିକେ ବର୍ଷାଟା ଆଜ୍ଞା।
ଲଘୁଚାପ ହେଇଚି ତ ସବୁଆଡେ ବର୍ଷା ପ୍ରାୟେ ହଉଚି ଅଳ୍ପ ଅଳ୍ପ କଉଠି ଟିକେ ବେଶି ହଉଚି।
ହଁ।
ଆଉ ଆଜି ସକାଳର ଖାଦ୍ୟ କଣ ବନେଇଚନ୍ତି?
ଆଜି ଆମ ସକାଳ ଖାଦ୍ୟ ଏଇନା ବନା ହେଇନି ମାନେ ସେଟା ଟିକେ ଦଶଟା ବେଳକୁ ହବ ଆଜି ଟିକେ ସ ସକାଳେ ବାବା ନାହାନ୍ତି ତ ଟିକେ ଘର କାମ ଟିକେ ଆଜି ଅଧିକ ଅଛି ମାନେ ମା ଲୁଗା ସଫା ଡିଉଟି ଟା ଆଉ ଟିକେ ଘର ସଫା ସଫି କରିବା ଡ଼ିଉଟି ଟା ମୋର ତ- ତ ସେଥିପାଇଁ।
ଓହୋ ବହୁତ୍ ଭଲ।
ଆଜି ଲାଗିକି କାମ ଟା କରିଦଉଚୁ ଆଉ ଜଲ୍ଦି କାମଟା ସରିଗଲେ ଭଲ ହବ ଜଲ୍ଦି। ତାପରେ ହେଲେ ମିଶେଇକି ମାମା ର ମୋର ମିଶେଇ ଦିଟା ରୋଷେଇ କରିଦବୁ।
ଆଚ୍ଛା କଣ ବନେଇବେ ଭାବିଚନ୍ତି ଆଜି?
ସକାଳର ଜଳଖିଆଟା ଆମର ଏମିତି ଚୁଡା ସନ୍ତୁଳା ନହେଲେ ସୁ ଜି ନହେଲେ ସୁଜି କ୍ଷୀରି ଏମିତି ହେଇଯାଏ ଆମର ତାପରେ ଖାଇବାଟା ବାପ୍ ମାମା ଆଜି କହୁଥିଲେ କି ଫ୍ରାଇଡ୍ ରାଇସ୍ ବନେଇଦବା ଖାଇଦେବା କାରଣ ବାବା ତାଙ୍କ ନନଭେଜ୍ ଖାଇବେ ଆମେ ଆ ନନଭେଜ୍ ଖାଇବୁନି ତ ସେଥିପାଇଁ।
ହୁଁ ଆଉ ଆପଣ ମାନେ ଭେଜ୍ ଖାଉଚନ୍ତି ତାହେଲେ ନୁହଁ?
ହଁ ମାନେ ମାମା ବି ନନଭେଜ୍ ଖାଆନ୍ତି କିନ୍ତୁ ମାମା ରବିବାର୍ ଖାଉନାହାନ୍ତି କାରଣ ସୂର୍ଯ୍ୟ ଯଉ ରବିନାରାୟଣ ବ୍ରତ କରୁଥିଲେ ତ। ତୁମ ମାଆ ଖାଆନ୍ତି ମୁଁ ଖାଉଥିଲି ଆଗରୁ କିନ୍ତୁ ମୁଁ ଏଇ ସାତ ମାସ ହେଲାଣି ମୁଁ ଟୋଟାଲି ଉପରେ ନନ୍ ଭେଜ୍ ଛାଡିଦେଇଛି ମୁଁ ଆଇଁଷ ହିଁ ଖାଉନି
ନାଇଁ ବହୁତ ଭଲ ହେଇଚି ଯେ ମୁଁ ଗୋଟେ ଆସିଥିଲା ଲେଖ ଲେଖାଟେ ବିଦେଶର ଜଣେ ଡକ୍ଟର ଲେଖିଥିଲେ ରିସର୍ଚ କରିକି ଏ ଯୋଉ ମାନେ ମାନେ ଭେଜିଟେରିୟାନ୍ ସେମାନଙ୍କର ମାନେ ଦେହ ସୁସ୍ଥ ରହିବ ମାନେ ବେଶୀ ଭଲ ଆଉ ଅଧିକ ଦିନି ସେମାନେ ବଞ୍ଚିବେ ତ ମାନେ ଯୋଉଟା ନନ୍ ଭେଜ୍ ଖାଇଲେ ଆମ ଦେହରେ କଣ କ୍ଷତିକାରକ ସବୁ ସେଥିରେ ଲେଖ ଖାଇଥିଲା ମୁଁ କେତେବେଳେ ଆପଣଙ୍କୁ ପଠେଇବି ଆପଣ ପଢ଼ିବେ କାହିଁକିନା ଆମ ଦେହ ଶରୀର ଟାକୁ ତ ଆମକୁ ସୁସ୍ଥ ରଖିବାକୁ ପଡ଼ିବ ଶରୀରରେ କଣ ଭଲ ଆମ ଶରୀର ପାଇଁ କି ତ ସେଇଟା ଖାଇଲେ ଆମ ଆମ ଶରୀର ପାଇଁ କୋଉଟା ଭଲ ଖାଦ୍ୟ ସେଇଟା ଯଦି ଆମେ ଗ୍ରହଣ କଲେ ବହୁ ବିଭିନ୍ନ ଯୋଉ ରୋଗ ଆଜିକାଲି ହେଉଛି ସେଇଥିରୁ ଆମେ ମୁକ୍ତ ହେଇ ପାରିବା ନୁହଁ କି
ହଁ ସେଥିପାଇଁ ମୁଁ ଏକରେ ହଁ କୁହନ୍ତୁ
ମାନେ କୁହନ୍ତୁ ଆପଣ କୁହନ୍ତୁ
ଏ ମାନେ ମୋର ସ୍କିନ୍ ପୋବ୍ଲେମ୍ ଟିକେ ବେଶି ବାହାରିଲା ମାନେ ଘାଆ ଟାଇପିର ହେଇଗଲା ତ ମାନେ ମାନେ ନର୍ମାଲ୍ ମେଡିସିନି ଖାଇଲେ ଭଲ ହେଲାନି ଏସ୍ ଏମ୍ ରୁ ଡକ୍ଟର ଆସିଲେ ତାଙ୍କୁ ଦେଖେଇଲେ ଖାଇଲାକୁ ଭଲ ହେଇଗଲା ତାପରେ ଫେରେ କଣ ହେଲା ଅଟୋମେଟିକି ଆଉଥରେ ସେମିତି ଯେମତି ହେଇଥିଲା ସେଇଟାଇପିର ହେଇକି ଖାଲି ତ ଖାଲି ପୂଜକୁ ବ୍ଲଡ୍ ପ୍ରବଳ ବାହାରିଲା ତ ଅଜା କହିଲେ କିଛି ନାହିଁ ତୁ ଆୟୁର୍ବେଦିକି ଖାଆ ଆୟୁର୍ବେଦିକ ଖାଇଲେ ହିଁ ଭଲ ହେଇଯିବ ତ ଆୟୁର୍ବେଦିକି ଖାଇଲେ ଆୟୁର୍ବେଦିକି ଖାଇଲେ ଟିକେ ବାରନ୍ତିିନି ଏଇଟା ଖାଇବନି ସେଇଟା ଖାଇବନି ତ ସେ ସେ ବାରିଲେ ତ ସେଥିପାଇଁ ମୁଁ କହିଲି ନାଇଁ ଆଉ ଖାଇବାକୁ ଏକେରେ ବି ତ ଇଚ୍ଛା ହଉନି ନନ୍ ଭୋଜ୍ ତ ମୁଁ କହିଲି ମାମା ମୁଁ ଦଉଛି ମାମା କହିଲେ ହଁ ତେର ଯଦି ଖାଇବା ଇଛା ନାହିଁ ତୁ ଛାଡ଼ିଦେ ତ ମୁଁ ଛାଡ଼ି ଦେଲି ତାପରେ କିନ୍ତୁ ଘରେ କହିଲେ ତୁ ବିଲେଇ ତୁ ଆଇଁଷ ଛାଡିଦଲୁ ସତରେ ଛାଡିଦେଲୁ କେହି ବିଶ୍ବାସ ବି କରୁନାହାନ୍ତି ମୁଁ ଆଇଁଷ ଛାଡ଼ିଦେଇଛି ବୋଲି
ହୁଁ ତାପରେ ଆପଣଙ୍କର ଭଲ ହେଇଗଲା ନା ସେ ଯୋଉ ବାହାରିଥିଲା ଯୋଉ ସ୍କିନ୍ ର ରୋଗ
ଏଇନା ଭଲ ହେଇଯାଇଛି ମଝିରେ ଟିକେ ଟିକେ ବାହାରି ଯାଉଛି
ହୁଁ ହୁଁ ନା ଭଲ ସେଇ ଯୋଉ ମେଡିସିନି ଟା
ହୁଁ
ମାନେ ସେ ଔଷଧ କଣ୍ଟିନ୍ୟୁ କରିଲେ ଡକ୍ଟର ଯାହା କହିଛନ୍ତି ମାନିଲେ ଭଲ ହେଇ ଯିବ ଆକ୍ଚୋଲି ହଁ ଶୁଣା ଯାଉଛି ନା ହଁ ଶୁଣା ଯାଉଛି ମୋ କଥା ଏବେ ହଁ ହଁ ମୁଁ କହିଲି ଡକ୍ଟର ଯୋଉ ଭଳିଆ କହୁଛନ୍ତି ସେମିତି ଔଷଧ ଖାଇକି ମାନିଲେ ଆଉ ଖାଦ୍ୟ ପେୟ ଟିକେ ମାନିଲେ ଭଲ ହେଇଯିବ ପୁରା ପୁରି
ହଁ କିନ୍ତୁ ଡକ୍ଟର କହିଥିଲେ କି ଟିକେ ମାନେ ମିଠା ଜିନିଷ କମ୍ ଖାଇବା ପାଇଁ କିନ୍ତୁ ମୋର ମିଠା ଜିନିଷ କମ୍ ହଉନି ଟିକେ ମିଠା ଦେଖିଦେଲେ ଟିକେ ଅଧିକ ଲୋଭ ଲାଗୁଛି ନାଇଁ ମିଠା ଟିକେ ଖାଇଦେବି ବୋଲି
ହଁ ଜଣକ ଜଣଙ୍କର ମାନେ ମାନେ ଇଚ୍ଛା ଥାଏ ନା ମିଠା ଭଲ ପାଆନ୍ତି କିନ୍ତୁ ଏବେ ତ ଆମ କୁ ଡକ୍ଟର ମାନେ ପୁରା ମନା କରୁଛନ୍ତି ଚିନି ଖାଇବାକୁ ମନା ଚିନି ଟା ତ ବହୁତ ବିଷାକ୍ତ ଜାଣିଛନ୍ତି ମାନେ ତାକୁ କହୁଛନ୍ତି ଧଳା ବିଷ ବୋଲି ମଇଦା ଚିନି ଆଉ ଲୁଣ କୁ ବିଶେଷ କରି କହନ୍ତି କମ୍ ଖାଇବାକୁ ଚେଷ୍ଟା କରିବି ଧୀରେ ଧୀରେ କମେଇବି ଆଉ ଏକାଥରେ ତ ଆମେ କମେଇ ପାରିବୁନି।
ଆଜ୍ଞା! ଆଉ ଆପଣ ଆଜି କଣ ଖାଇବା ପ୍ଲାନିଂ କଣ କରିବେ ପ୍ଲାନିଂ ରଖିଛନ୍ତି।
ଆମର ତ ଏପଟେ ବାଲେଶ୍ଵରରେ ମୁଢି ଖାଉ। ସକାଳେ ତ ଆଜି ଭାବିଛୁ ଟିକେ ପକୁଡି ଇଚ୍ଛା ହଉଛି। ଖାଇବାକୁ ପକୁଡି ଛାଣିକି ମୁଢି ଖାଇବୁ।
ଆଛା! ଭଲ ଆଉ ଆପଣ ଟିକେ ଭ
ହୁଁ ନିଶ୍ଚୟ ନିଶ୍ଚୟ ପଠେଇବି ଆଉ ଆପଣ ବାଲେଶ୍ଵର ଆସନ୍ତୁ। ଆମର ଏପଟେ ବହୁତ ଦର୍ଶନୀୟ ସ୍ଥାନ ଅଛି। ବୁଲେଇବି ଆପଣଙ୍କୁ ଆଉ ବହୁତ ସାରା ବାଲେଶ୍ଵର ଖାଇବା ଆପଣଙ୍କୁ ଖୁଏଇବି ଭଲ ଲାଗିବ।
ଏ ବାଲେଶ୍ୱରରୁ କୋଉ କୋଉ ଜାଗା ସବୁ ଅଛି। ମତେ ଟିକେ କହିପାରିବୁ।
ହଁ, ହଁ ବାଲେଶ୍ଵରରେ ଆମର ପଞ୍ଚଲିଙ୍ଗେଶ୍ଵର ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର, ଚାନ୍ଦିପୁର ବେଳାଭୂମି, ଚାନ୍ଦିପୁର କ୍ଷେପଣାସ୍ତ୍ର, ଆମର ଚନ୍ଦନେଶ୍ଵର ଶିବ ମନ୍ଦିର, ଆଉ କ୍ଷୀରଚୋରା ଗୋପ ଗୋପିନାଥ ମନ୍ଦିର, ଆଉ ବଳରାମ ଗଡି, ଆହୁରି ବହୁତ ପ୍ରକାର ଆମର ପର୍ଯ୍ୟଟନ ସ୍ଥଳୀ ଅଛି।
ଆଚ୍ଛା! ତାହେଲେ ମୁଁ ନିଶ୍ଚୟ ମାନେ ଯିବି ଆପଣଙ୍କ ଏରିଆକୁ
ହଁ ଆସିବେ ଆଉ ଭଲ ବି ଲାଗିବ ଆପଣଙ୍କୁ ଆଉ
ଆଜ୍ଞା!
ଆଉ ଆପଣଙ୍କର ସେପଟେ କଣ ପର୍ଯ୍ୟଟନ ସ୍ଥଳୀ ଅଛି।
ଆମର ଭୁବନେଶ୍ୱର ନା ତ ଆମର ସେପ ଏପଟେ ଲିଙ୍ଗରାଜ। ମନ୍ଦିର, ରାଜାରାଣୀ ମନ୍ଦିର,
ହଁ
ଆଜ୍ଞା! କୁହ ନ୍ତୁ
କୁହନ୍ତୁ। କୁହନ୍ତୁ ମାନେ କଣ କଣ ଅଛି। ଟିକେ କୁହନ୍ତୁ ଭଲସେ
ମାନେ ଲିଙ୍ଗରାଜ ମନ୍ଦିର, ଅଛି। ତ ଆମର ଉଦୟଗିରି, ଖଣ୍ଡଗିରି, ଧଉଳି, ନନ୍ଦନକାନନ ତାପରେ ରାଜ ରାଣୀ ମନ୍ଦିର, କେଦାରଗୌରୀ ମନ୍ଦିର, ମାନେ ସବୁ ପର୍ଯ୍ୟଟନ ମାନେ ଅଛି। ପର୍ଯ୍ୟଟନ ସ୍ଥଳୀ ବୁଲି ପାରୁନି।
ହୁଁ ହୁଁ
ଆଉ ଆମର ମାଉସି ମା ମନ୍ଦିର ଅଛି। ଲିଙ୍ଗରାଜ ମନ୍ଦିର ପାଖରେ ଏ ବିନ୍ଦୁସାଗର ଅଛି। ଅନନ୍ତବାସୁଦେବ ମନ୍ଦିର ଅଛି। ଯୋଉଠି ମାନେ ଆମର ସବୁ ଅଭଢା ମିଳେ ତ ସେଇଠି ଆମର ଏବେ ସେଇଠି ମାନେ ଯୋଉ ଆମର ନିର୍ବନ୍ଧ ହୁଅନ୍ତି। ତ ଆମର ସେଇଠି ହିଁ ସବୁ ସେଇଠି ହଉଛି। କିନ୍ତୁ ବିନ୍ଦୁସାଗର ବଢଆ ମାନେ ବୁଲିବା ପାଇଁ ବଢିଆ ଅଛି। ମାନେ ରାତିରେ ଲାଇଟ ଶୋ ଟା ବହୁତ ମାନେ ସୌନ୍ଦର୍ଯ୍ୟରେ ପୁରା ଭରପୁର ହେଇଯାଉଛି। ସେ ଏରିଆ ରୁ ବି
ହଁ ନା ମୁଁ ତ କେବେ ଯାଇନି। ଯିବି କେବେ ଗୋଟେ ବୁଲିବାକୁ। ଏତେ ସୁନ୍ଦର କରିଚି ମାନେ
ଯିବୁ ସାଇଟ୍ ମନେ ଭୁବନେଶ୍ଵରରେ। ଆମର ଏଇଟା କୋରାପୁଟ ମାନେ ପ୍ରସିଦ୍ଧ ନା ତ କୋରା ଫୋରା ବହୁତ ଭଲ ଲାଗେ ଖାଇବା ପାଇଁ ସେଥିରେ କାଜୁ ଆଉ ଆମର ଖଇ ଗୁଡ ଖଇ ମିଶିକି ବଢିଆ ଲାଗେ ନଡିଆ ପଡିଥାଏ।
ହୁଁ ହୁଁ ମୁଁ ତ କେବେ ଖାଇନି ଗଲେ ଖାଇବି।
ଆଜ୍ଞା। ଆଉ ବି ବହୁତ ପ୍ଲେସ ଅଛି। ଆଉ କୁହନ୍ତୁ ମୁଁ କହିଲି ଆପଣ ଆପଣ ରଥଯାତ୍ରା କୁ ପୁରୀ ଯିବେ?
ନାଇଁ ନାଇଁ ଏଥର ତ ପୁରୀ ଯାଉନି ଜଗାଙ୍କର ଡାକ ଆସିନି ବୋଧେ ଆଉ ଏଇ ଘର ପାଖ ପାଖରେ ରଥ ହୁଏ ସେଇଠି ଟାଣିବି ଆଉ ପୂଜା କରିବି ଭଗବାନଙ୍କୁ।
ଭଲ ଆଉ। ଆ ଆପଣ କଁ କହୁଥିଲେ କୁହନ୍ତୁ?
ଆପଣଙ୍କର ଯୋଉ ଲିଙ୍ଗରାଜ ମନ୍ଦିରରେ ଗୋଟେ ରଥ ହୁଏ ନା? ରଥର ନାଁ ଗୋଟେ କଣ ହୁଏ ବର୍ଷରେ
ଗୁଣ୍ଡିଚା ସେଟା ଆମର ଅଶୋକା ଅଷ୍ଟମୀ ବେଳକୁ ହୁଏ। ମାନେ ରାମ ନବମୀ ତ ସେଇଟା ମାନେ ଚାଲିଥିଲା ସେଟା ଭୁଲିଗଲି
ହୁଁ ହୁଁ ବୁଝିଲି କେବେ ଯାଇଛନ୍ତି?
ମୁଁ ଯାଇନା ତମେ ସେ ରଥ ଟାଣିବାକୁ ଯାଉ। ସେଟା ଭଲ ଲାଗେ ଟାଣିବା ପାଇଁ। କୋଟିି ଜନ୍ମର ପାପ କ୍ଷୟ ହୁଏ ରଥ ଟାଣିଦେଲେ।
ହଁ କହନ୍ତି ତ।
ହଁ।
ଆଉ କେତେ କଥା ମୁଁ ଆପଣଠୁ ଶିଖିଲି ହୁଁ।
ଆଜ୍ଞା ମୁଁ ବି ଆପଣଙ୍କୁ ତ ବହୁତ କଥା ଶିଖୁଚି।
ଏତେ ସାରା ପର୍ଯ୍ୟଟନ ସ୍ଥଳୀ ମୁଁ ଜାଣିନଥିଲି ଆଉ ଜାଣିଲି କେତେ ଆପଣଙ୍କର ସେପଟେ ଯୋଉ ଖାଇବା ପିଇବା ବିଷୟରେ କହିଲେ ବହୁତ କ କଥା ଜାଣିଲି ବହୁତ ଭଲ ଲାଗିଲା ବି କଥ ଥା ହେଇକି ଆଉ ଆମେ ଆଉ କେତେବେଳେ
ବୁଲିକି ଯାଆନ୍ତୁ।
ହଁ ହଁ ମୁଁ ଫ୍ରି ହେଲେ ଆପଣଙ୍କୁ କହିବି। ଆପଣଙ୍କ ଫି ସମୟରେ ଯିବି ଯାଇକି ବୁଲିକି ଆସିବି। ଆଉ ଆମେ ପରେ କେତେବେଳେ ଟିକେ କଥାହବା।
ହଉ କଥା ହେଇକି ଭଲ ଲାଗିଲା ରଖୁଛି ଆଉ।
ହଁ ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ନମସ୍କାର।